ନମସ୍କାରେ।
ଆପଣ କଣ କରୁଛନ୍ତି?
ଏଇ ବସିଥିଲି ଶୋଇନି, ଖାଇଖୁଆ ସାରିଲୁଣି ଶୋଇବୁ ବୋଲି ବସିଛି।
ଓହୋ କାମ ସରିଲାଣି।
ହଁ କାମ ସବୁ ସରିଲାଣି।
ନା। ଆଉ କଣ କୁହନ୍ତୁ, ଆପଣଙ୍କର କଣ ଡାଉଟ ଥିଲା ହଁ କଣ କାମ ଥିଲା
କଣ କହିଲେ?
ପୁଣି ଆପଣଙ୍କ ମିସେସ କଣ ପଢଉଛନ୍ତି।
ନା ନା ସିଏ ଏବେ କିଛି ପଢିନି, ଦି ବର୍ଷ ହେଇନି।
ଆଜ୍ଞା
ଦି ବର୍ଷ ହେଇନି ତାଙ୍କୁ ପଢା ହେଇଯାଇଛି।
ହଁ ହଁ କ କ ଆଉ କଣ ଖବର କହ
କଣ କହିଲ?
ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ସମସ୍ତଙ୍କ ଦେହପା ଭଲ ଅଛି। ଆଉ ଭାଇ ଆସିଲାଣି?
ହଁ ଭାଇ ଆସିଲେନି ଖାଇକି ଶୋଇବେ ଆଉ
ଖାଇନାହାନ୍ତି?
ହଁ।
ହଁ ହଁ।
ହୁଁ
ଆଉ ତମ ସମସ୍ତଙ୍କ ଘରେ ଦେହ ପାହା ଭଲ ଅଛି ନା?
ଅହ ହ ହ ହ।
ଅହ। ଆଉ ତମେ ରଥଯାତ୍ରା ଆଡେ ଯାଉନ ରଥଯାତ୍ରାକୁ ଯିବନି କି? ହାଲୋ।
ହଁ ଦେଖିବା ଯିବାରେ ଅଛି ବାପା ଘର ଗାଁରେ ଯାତ୍ରା ହଉଛି ତ
ହୁଁ।
ଯିବାର ଅଛି ଦେଖିଆ କଣ ହେଉଛି ଆଉ ଠିକ ନାହିଁ।
ଅହ।
ହ
ଆଉ ରଜକୁ ଯାଇଥିଲେ?
ରଜକୁ ନା ରଜକୁ ଯାଇନି ରଜ ଶାଶୁ ଘରେ ଗାଁରେ କାଟିଲି ଆଉ ସେମତି ରଜ ନା ଏଠି ରଜ ମଜ ହୁଏନା।
ଅହ।
ମାନେ ପିଠା ହୁଏ। ଆଉ ନୂଆ ଶାଢୀ ପାଢ଼ୀ ପିନ୍ଧି
ଅହ।
ହଁ।
ଆଉ
ଆଉ ହୋଲି ଆପଣଙ୍କ କଣ ହୁଏ? ହୋଲି ପର୍ବରେ ଆପଣ କୁହନ୍ତି ଏଣ୍ଡୁରି ପିଠା ଏଣ୍ଡୁରି ପିଠା କୋଉ ପର୍ବରେ ହୁଏ କହିଲେ?
ଏଣ୍ଡୁରି ପିଠା ପ୍ରଥମାଷ୍ଟମୀ। ପ୍ରଥମାଷ୍ଟମୀରେ ତ ପ୍ରସିଦ୍ଧ ଏଣ୍ଡୁରି ପିଠା ହିଁ ହୁଏ।
ସେଇଟା କୋଉ ପର୍ବରେ ହୁଏ? ହାଲୋ ମୁଁ କହିଲି ଏଣ୍ଡୁରି ପିଠା କହୁଛନ୍ତି ଏଣ୍ଡୁରି ପିଠା କୋଉ ପତରରେ ହୁଏ? ହଳଦୀ ପତରରେ ହୁଏ ନାଁ। ହଁ ହଁ ହଁ ହଳଦୀ ପତରରେ ହୁଏ ଯେ ତାକୁ କେମିତି ବସାନ୍ତି କଣ କରନ୍ତି କେମିତି?
ହଳଦୀ ପତ୍ରରେ ପିଠା ହୁଏ ଆମେ ଆମେ କଣ ଯେମିତି ଆଣ କରନ୍ତି। ସେମିତି ଆମେ ଆଣ କରିବା ବିରି ବିରି
ଖାଲି ବିରି।
ହଁ ଖାଲି ବିରିକି ତିନ୍ତେଇବା।
ହୁଁ।
ଖାଲି ବିରିକି ତିନ୍ତେଇଦେବା ତିନତିରିକି ତାକୁ ଗ୍ରାଇଣ୍ଡର କରିବା କିମ୍ବା ପେଶେଇକି ଆଣ। ଯୋଉ ଥିରେ ଭି ପେସେଇକି ଆଣିବା। ତାକୁ ରଖିଦେବା ମାନେ ସେଇ ରାତିଟା ରଖିଦେବା ତା ପରଦିନ ସ ସଖାଳୁ କରିବାର ଅଛି ନା ସେ ରାତିଟା ରଖିଦେବା ରଖିଗଲେ ସେ ଫୁଲିଯାଏ ମାନେ ବହୁତ ପିଠାଟା ଭଲ ହୁଏ। ଫୁଲିଲେ ପିଠାଟା ନରମ ହବ। ସେ ସେ ସକାଳୁ ଉଠିଲା ବେଳକୁ ଫୁଲି ଯାଇଥିବ ଆଉ ଅଥଡ଼ା ବସାନ୍ତି। କି ଆମେ ଗୋଟେ ହାଣ୍ଡିରେ ଆମେ ହାଣ୍ଡିରେ ଦେଇ ଦେଇଦେଇକି ତାକୁ ମାନେ ଯେମତି ସିଝା ପିଠା କରିବା ସିଝା ପିଠା ଧରିକି ତାକୁ ଆ ହାଣ୍ଡିରେ ଆମେ ଦେଇ ଦେଇକି ତାକୁ ପାଣି ଦେଇକି ଆମେ ତତେଇଦବା ଇଟିଲି ହୁଏ। ଇଏ ହୁଏ ସବୁ ସେମିତି ହୁଏ ସେଇ ପ୍ର ଇଏରେ
ସେ ମାଥାନ ହ ନା ସେତୁ ସେ ସେଠାରେ ମାନେ ବଡ ମାନେ ପରମା ହୁଅନ୍ତି। ନା
କେବଳ ବଡ଼ ହିଁ ମାନେ ଘରର ଯିଏ ପ୍ରଥମେ ପ୍ରଥମ ସନ୍ତାନ ତାଙ୍କୁ ହିଁ ପୂଜା କରାଯାଏ ଏଇଟା ତା ପାଇଁ ହିଁ କେବଳ।
ଆଇ ଆଉ ସେ ସେମାନେେ ଯୋଉ ଉଠିକି ସକାଳୁ ଗା ହେଇ କି ନୂଆଡେସ ପିନ୍ଧିକି ପୂଜା ହୁଅନ୍ତି। ନା
ତାଙ୍କର ନୂଆ ପୋଷାକ ପିନ୍ଧିକି ସିଏ ମାନେ ପୂଜା କରନ୍ତି। ଗୋଟେ ଠାକୁରଙ୍କ ଇଏ ନେଇକି କଳସ ବସେଇକି ପୂଜା କରାଯାଏ। ତାଙ୍କୁୁ ଏମିତି ହୁଏ।
ଏମତି ଆମ ଜାତୀୟ ପକ୍ଷୀ ମୟୂର ନ କି ଆମ ଜାତୀୟ ଫୁଲ କ'ଣ? ପଦ୍ମ ଫୁଲ ଯେମିତି! ମୟୂର ନାଇଁ କି?
ହୁଁ ଜାତୀୟ ପଶୁ ଆମର ବାଘ।
ଆଉ ଜାତୀୟ ଖେଳ ହଉଛି। ହକି
ହକି ଆମ ଜାତୀୟ ଖେଳ ହାକି।
ୟାମି
କ'ଣ କହିଲେ?
ଜାତୀୟ ମିଠା
ଜାତୀୟ ମିଠା ତ ଆମ ଓଡ଼ିଶାରେ ତ ଇଏ ନୁହେଁ। ଚେ ଯେ ଆମ ଛେନା ପୋଡ଼ ବୋଧେ ହେଇଥାଇପାରେ! କିନ୍ତୁ ରସଗୋଲା ତ ଆମ ଓଡିଶାର ନୁହେଁ।
ହ
ମୁଁ ଓଡ଼ିଶାର ରସଗୋଲା ଟା କହନ୍ତିନି।
ହଁ ରସଗଲା ବୋଲି
କିଏ କହୁଥିଲେ?
ଖ ଯୋଉ ମିଠା ବୋଲି।
ରସଗୋଲା ନେଉଛନ୍ତି। କିନ୍ତୁ ଆମ ଓଡ଼ିଶାରେ ରସଗୋଲାଟା ପ୍ରସିଦ୍ଧ ବୋଲିକି ନୁହେଁ।
ଓହୋ ମନ୍ଦିର ମାଳିନୀ କାହାକୁ କୁହାଯାଏ? ମନ୍ଦିର ମାଳିନୀ କୋଉ ସହର।
କ'ଣ କହିଲେ?
ମନ୍ଦିର ମାଳିନି କୋଉ ସହରକୁ କୁହାଯାଏ। ଭୁବନେଶ୍ଵର ନା
ମନ୍ଦିର ମାଳିନି ହଁ ଭୁବନେଶ୍ୱର ମନ୍ଦିର ମାଳିନି।
ପଞ୍ଚୁଲିିଙ୍ଗଶ୍ବର କେଉଁ ଜିଲ୍ଲାରେ ଅଛି?
ପଞ୍ଚଲିଙ୍ଗେଶ୍ଵର ଯେଉଁ ଭୁବନେଶ୍ୱରରେ
ହଁ ବାଲେଶ୍ଵରରେ ଅଛି।
ଓହୋ ବାଲେଶ୍ଵର ହଁ
ମା ମଙ୍ଗଳାଙ୍କର ମନ୍ଦିର କେଉଁଠାରେ ଅବସ୍ଥିତ?
ମା ମଙ୍ଗଳାଙ୍କର
ହ୍ୟାଲୋ
ଜାଣିଛନ୍ତି ନା ଆକଟପୁରରେ।
ହଁ
ଆଉ ହଉଛି ଏଠି ସମ୍ବଲେଶ୍ଵରୀ ମନ୍ଦିର କେଉଁ ଅବସ୍ଥିତ ସମ୍ବଲ? ପୂର୍ ଆଜ୍ଞା ଆଉ ଏଇଠି ଅଛି ମା ସାରଳାଙ୍କର ମନ୍ଦିର କେଉଁ ଜିଲ୍ଲାରେ ହୋଇଥାଏ? ଜଗତସିଂହପୁର ଜଗତସିଂହପୁର ନା।
ହଁ।
ମା ଚର୍ଚ୍ଚିକାଙ୍କର ମନ୍ଦିର କେଉଁଠାରେ ଅବସ୍ଥିତ ବାଙ୍କିରେ।
ହଁ।
ସବୁ ମାନେ ମନ୍ଦିର ଏମିତି ଅଛି ଗୋଟେ ଗୋଟେ ମାନେ ଜିଲ୍ଲାରେ ନାଇଁ କି।
ସେମାନେ ସେଇ ମନ୍ଦିର ସବୁ ପ୍ରସିଦ୍ଧ ମନ୍ଦିର ତୀର୍ଥସ୍ଥାନ ମନ୍ଦିର।
ଆଉ ଏଇଠି କେଉଁ ମନ୍ଦିର ଏବେ ଯାଇଛି କାକଟପୁର କାକଟ ମଙ୍ଗଳା ହଉଛନ୍ତି କାକଟପୁରରେ ଫେମସ ନାକି।
ହୁଁ।
ତାରିଣୀ ହଉଛି ଘଟଗାଁ।
ଘଟଗାଁ ହଁ।
ଆଜ୍ଞା। ହଁ। କୋଣାର୍କରେ ଥିବା କେଉଁ ଦେବତା ମନ୍ଦିର ପୃଥିବୀ ପ୍ରସିଦ୍ଧ? କୋଣାର୍କରେ କେଉଁ ମନ୍ଦିର ଅଛି କହିଲ ସେଟା ହଉଛି ବହୁତ ପ୍ରସିଦ୍ଧ?
ସୂର୍ଯ୍ୟ ମନ୍ଦିର କୋଣାର୍କର ଆଉ ସୂର୍ଯ୍ୟ ମନ୍ଦିର ଅଛି, ପୁରୀରେ ତ ଜଗନ୍ନାଥଙ୍କ ମନ୍ଦିର।
ଶ୍ରୀମନ୍ଦିର ମୟି ଶ୍ରୀମନ୍ଦିରରେ ଏ ଆରେ କହିଲୁ ଶ୍ରୀମନ୍ଦିର କୁ ମନ୍ଦିରରେ କେଉଁଠି ଅଛନ୍ତି ଶ୍ରୀମନ୍ଦିର କୁ ଠା ଠାକୁର କୋଉଠି ଅଛନ୍ତି ପୁରୀରେ ଥାଆନ୍ତି ଜଗନ୍ନାଥ ନାଇଁ କି। ଲିଙ୍ଗରାଜ ମନ୍ଦିର କେଉଁଠାରେ ଅବସ୍ଥିତ?
ଲିଙ୍ଗରାଜ ମନ୍ଦିର କଣା ଯୋଉ ସୂର୍ଯ୍ୟ ମନ୍ଦିର ବା ଲିଙ୍ଗରାଜ ମନ୍ଦିର। ଭୁବନେଶ୍ୱର ରେ ହଁ।
ମା ବିରଜା ତ ହେଉଛନ୍ତି ଜାଯପୁରରେ। କେନ୍ଦ୍ରାପଡା ରେ ଅବସ୍ଥିତ ହେଉଛନ୍ତି ଉଁ କି ମନ୍ଦିର ତ କୁହନ୍ତି ଏଇଟା। ଆସେ କେନ୍ଦ୍ରାପଡ଼ା ରେ କି ଠାକୁର ଥାଆନ୍ତି ତ ମନେ ନାହିଁ।
କେନ୍ଦ୍ରାପଡ଼ା।
ଆଜ୍ଞା।
କେନ୍ଦ୍ରାପଡ଼ାରେ କୋଉ ଠାକୁର ମୁଁ ବି ଜାଣିନି ଠିକ୍ ସେ।
ନା ନାହିଁ ନା। ଉଁ ହୁଁ ହୁଁ।
ବାଲେଶ୍ୱରରେ ବହୁତ ଜାଗା ଅଛି ଦେଖିବାକୁ।
ଆଜ୍ଞା। ଯେମିତି କି ଆମର ଯେମିତି ଟିକେ ଔଷଧୀୟ ଜିନିଷ ଗଛ କହିଲେ କୋଉ କୋଉ ଗଛ ଆମ ଆମ ପ୍ରଥମେ ଲାଗେ ଔଷଧୀୟ ଗଛ ଏମିତି କୌଣସି କୋଉ କୋଉ ଗଛଟା ଔଷଧ ତିଆରି ହୁଏ?
ତୁଳସୀ ଗଛ ଔଷଧ ତିଆରି ହବ, ଆଉ ଲିମ ଗଛରେ ଔଷଧ ତିଆରି ହୋଇଇପାରିବ, ଆଉ ଉଁ ଏମିତିରେ
ଯେମିତିକି ମୁଁ କହୁଛିି ଶୁଣିବେ ତ ଯେ ଦେଖିବା ତୁଳସୀ ଗଛ ହୁଏ ଗୋଟେ ବେଲ ଗଛ। ଆଁ ଲିମ୍ବ ଗଛ ଘି କୁଆଁରି ବି ଗୋଟେ ଔଷଧୀୟ ଜିନିଷ।
ହଁ ହଁ ହଁ।
ଆଉ ପୋଦିନା ପତ୍ର ବି ସେଇଟା ଗୋଟେ ପେଟ ପାଇଁ
ହଁ।
ଆଉ ଗଙ୍ଗ ଶିଉଳି ଫୁଲ କୋଉଥିରେ ଲାଗେ କି ଔଷଧୀୟ ଜିନିଷ?
ଫୁଲ କୋଉଥିରେ ଲାଗେନି ତା ପତ୍ର ହିଁ ଲାଗେ।
ହଁ ହଁ ପାପାର ପାତାଳ ଗରୁଡ ଗୋଟେ ଗଛ ଅଛି ନାଇ କି, ହଁ ସେଟା ବି ଗୋଟେ ଔଷଧ ଔଷଧୀୟ ଜିନିଷ, ଥାଲୁକୁରି ପତ୍ର ସେଟା ବି ଗୋଟେ ଔଷଧୀୟ ଜିନିଷ ବୋଧେ?
ହଁ ହେଟା ଆମର ବୁ ଜି ଯଉ ଇଏ ବଢ଼େଇବା ପାଇଁ ହଁ।
ସେଟା ମାନେ ଅଛି ଏମିତିଆ ଔଷଧୀୟ ଜିନିଷ ଏତିକି ପତ୍ର ନାଇଁ କି।
ହଁ ହଁ ହଁ।
ଗୋଟେ ଗୋଟେ ମାନେ ଥାଏ ଗଛ ଯେ ତାର ଔଷଧୀୟ ଜିନିଷ ନାଇଁ କି।
ହଁ ଗୋଟେ ସବୁ ଗଛରେ ଅଛି ବି। ଆମେ କହିବାକୁ ଗଲେ ଆମେ ଶାଗଟାକୁ ଶାଗ ଗୋଟେ ଏ ଯୋଉ ସୁଜୁନା ହଉ ମୁଗୁନା ଯୋଉ ଶାଗ ବି ହଉ, ଖାଇଲେ ଆମ ଆମ ଆଖି ପାଇଁ ଭଲ। ଆମ ଦେହ ପାଇଁ ଭଲ। ଆମ ବ୍ଲଡ଼ ପ୍ରେସର୍ କମାଏ ଗୋଟେ ଶାଗ। ଆମକୁ, କଣ କହିଲେ?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
ହାଲୋ।
ହଁ ହଁ ଶୁଭୁଚି କୁହନ୍ତୁ।
ହଁ। ଆମର ଶାଗ କଣ ଆସୁ ଆମେ ସୁଜୁନା ଶାଗଟା ଖାଇଲେ କଣ ଆମ ବ୍ଲଡ଼ ପ୍ରେସର କମ୍ କରେ। ଯଦି ଯାହାର ବ୍ଲଡ୍ ପ୍ରେସର୍ ହାଏ ଥିବ ବ୍ଲଡ୍ ପ୍ରେସର୍ କମ୍ କରିବ। ନା ନାଇଁ, ଆମେ ଯେକୌଣସି ଶାଗ ଟା ଖାଇବା ଆମ ଦେହ ପାଇଁ ଭଲ। ଆଉ ବ୍ଲଡ଼୍ ବି ଆମକୁ ଦିଏ ସିଏ।
ଆଜ୍ଞା।
ଯେକୌଣସି ଶାଗଟା ଖାଇଲେ।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
ଶାଗ ଆମ ଦେହ ପାଇଁ ବହୁତ୍ ଉପକାରିତା। ଯୋଉ ଯୋଉ ବି ଫଳ ହଉ ଆମେ ସବୁ ସିଜିନ୍ ରେ ସବୁ ଫଳ ଖାଇବା ନିହାତି ଦରକାର ଆବଶ୍ୟକ।
ଆଜ୍ଞା।
କାରଣ ଯୋଉ ସିଜିନ୍ ରେ ଯୋଉ ଫଳ ହଉଚି ତାର କିଛି ଉପକାରିତା ପାଇଁ ହିଁ ସେଇ ଫଳଟା ହଉ ଚି ଆମ ଦେହ ପାଇଁ। ଆଉ ଖରା ଦିନରେ ଯୋଉ ଫଳ ହଉଚି ଦେଖୁଥିବେ ଅମୃତଭଣ୍ଡା ହଉ କି ତରଭୁଜ ହଉ, ସେଇଟା କଣ ଆମ ଜଳୀୟ ଅଂଶ ଟାକୁ ବଢ଼େଇବା ପାଇଁ ହିଁ ହଉଚି।
ହଁ ହଁ ହଁ ଠିକ୍ ଅଛି ହଁ। ହଁ। ଆଉ ରାତି ହେଲାଣି ଆପଣ ଯାଆନ୍ତୁ ଏଇନିକା ଶୋଇବେ। ମୁଁ ରଖୁଚି କାଲି କେତେବେଳେ କଥା ହେବେ ଆଉ। ଆଜ୍ଞା ନମସ୍କାର। ଆଜ୍ଞା। ଆଉ ରୁହନ୍ତୁ ରୁହନ୍ତୁ। ହାଲୋ। ଆଉ ରୁହନ୍ତୁ ଆପଣ ଯାଆନ୍ତୁ କାଲି ଦେଖିଆ କଥା ହେବେ କେତେବେଳେ କଲ୍ କରିକି ଆଉ।
ହଉ ଠିକ୍ ଅଛି। କାଲି କଥା ହବା।